ଆପଣଙ୍କୁ ମୋ କଥା ଭଲସେ ଶୁଭୁଛି?
ହଁ ହଁ।
ଆଉ ଆପଣ ଆଜି ସକାଳେ ସ ହଁ ଏବେ ଶୁଭୁଛି ତ?
ହାଲୋ।
ନା ଶୁଭୁଚି ମୋ କଥା ନା ଶୁଭୁନି?
ହାଲୋ।
ହଁ ମତେ ତ ଆପଣଙ୍କ କଥା ପୁରା ଭଲ ସେ ଶୁଭୁଚି। ଆପଣଙ୍କୁ ଶୁଭୁନି? ହଁ ସୁବୁଧି? ହଁ ଶୁଭୁଥିବ ମ?
ହାଲୋ।
ହଁ ଏବେ ଶୁବିଲା?
ନା।
ଆପଣ ଇୟରକଟ ଟା କାଢି ଦିଅନ୍ତୁ ସେ ଇୟରକଟ ରେ ବେଳେ ବେଳେ ଶୁବେନି। ଇର ହଁ ଏବେ ଶୁଭୁଥିବ? ଦେଖିଲ ମୁଁ କହୁଥିଲନା ସେଇ ଇୟର୍କଟ ଟା ବେଳେ ବେଳେ ଶୁଭେନି ଆପଣ ସେ ଯୋଉ ଧଳା ରଙ୍ଗର କାନ ଯନ୍ତ୍ର ଟା ଥିଲା ସେଇଟା ଯଦି ଦେବେ ଦିଅନ୍ତୁ ନହେଲେ ସେମିତି କଥା ହୁଅନ୍ତୁ ଚଳିବ।
ହଁ ମୁଁ ସେମିତି କଥା ହଉଚି ଆରଟା ତ ମୁଁ ଆଣିନି ନା ସେମିତି କଥା ହେଇଯାଉଚି ଆଉ।
ନାଇଁ ନାଇଁ ନାନୀ ନାଇଁ ମୁଁ ବୁଝିଲେନି। ଏ ଯୋଉ ଆପଣଙ୍କ ରୂପା ଯେ ଆପଣଙ୍କ ସବୁଠାରୁ ପ୍ରିୟର ବନ୍ଧୁ ବଡ ଭଉଣୀ ଯାହା କିଛି ହଁ ତାର ଏଇ ଯୋଉ ଧଳାଟା ଅଛି ନହେଲେ ଆପଣ ସେମିତି କଥା ହେଇଯାଆନ୍ତୁ ହେଇଗଲାଣି ତ ସମୟ ଆଉ ଟିକେ ସମୟ ତ କଥା ଆଉ।
ହଁ ହଁ ଆଉ ଆପଣ ଏବେ କଣ କରୁଛନ୍ତି?
ମୁଁ ଗୋଟେ କଥା ବସିକିନେ ଭାବୁଥିଲି ଆପଣଙ୍କ ବିଷୟରେ ଆପଣଙ୍କର ସେ ଯେଉଁ ରୁ ପା ବିଷୟରେ ଦି ଜଣ ଯାକ ଘରର ସାନ ଦି ଜଣ ଯାକ ଚଣ୍ଡୀ ଦି ଜଣ ଯାକ ସାଙ୍ଗ।
ହଁ ଆମେ ଦି ଜଣ ଯାକ ଆମର ଫାଷ୍ଟ ସେ ଯେତେବେଳେ ଆମେ ଦି ଜଣ ଯାକ ମାନେ ତାଙ୍କର ଯେତେବେଳେ ଟେନ୍ଥେ ଥିଲା। ମୁଁ ଯେତେବେଳେ ତାଙ୍କ ସହିତ ଯୋଉ ଆମ ମାନେ ମୁଁ ସେତେ ତାଙ୍କ ଠାରୁ ଛୋଟ ଥିଲି ନା ଆମେ ଦି ଜଣ ଆଗରୁ ଆମର ଦି ଜଣଙ୍କର ଟୋଟାଲି ପଡୁ ନଥିଲା ଦି ଜଣ ବାଡା ବାଡି ହେଇକି କାମୁଡା କାମୁଡି ହେଇଯାଉଥିଲୁ ଏବେ ଆମେ ଦି ଜଣ ପୁରା ସାଙ୍ଗ ଭଳିଆ ରହୁଚୁ। ଆଉ ମୋ ଭଉଣୀକୁୁ ଦେଖିଲେ ମୋ ଭଉଣୀ ଆଉ ମତେ ଦେଖିଲେ ଟୋଟାଲି ଦି ଭଉଣୀ ଭଳିଆ ଦେଖ ଖାବୁନୁ କିନ୍ତୁ ରୂପ ଦିଦି ଆଉ ମତେ ଦେଖିଲେ ପୁରା ଦି ଭଉଣୀଙ୍କ ଭଳିଆ ଦେଖାଉ।
ହଁ ଊ। ଦୁଇ ଜଣ ଚଣ୍ଡୀ ଏବେ ସା ଆଗରୁ ଶତ୍ରୁ ଥିଲା ଏବେ ଦୁଇ ଶତ୍ରୁ ମିତ୍ର ହେଇଯାଇଚ। ମୁଁ କଣ ଜାଣିନି।
ହଁ। ଆଗରୁ ତ ଆମେ ବୋହୁତ ଇଏ ଯୋଉ ମାନେ ସିଏ ତ ବୋହୁତ ରାଗି ବି। ତାପରେ ମତେ ସବୁବେଳେ ଖାଲି ପାଟି କରନ୍ତି। ତାପରେ ଏବେ ଆମେ ଦିଇ ଜଣ ଶତ୍ରୁରୁ ମିତ୍ର ହେଇଯାଇଚୁ ଆଉ।
ଆପଣ ଗୋଟେ କଥା ଜାଣିଚନ୍ତି କି ନା ନାଇଁ ରୂପାକୁ ତା ତାଙ୍କ ଘରେ କି ତାଙ୍କ ବନ୍ଧୁବାନ୍ଧବ କି ସାଙ୍ଗସଥି କିଏ ବି ପସନ୍ଦ କରନ୍ତିନି ଯୋଉଟା କି କେହି ବି ଭଲ ପାଆନ୍ତିନି କି ପସନ୍ଦ କରନ୍ତିନି ବିକଜ ସେ ତ ଚ ଚଣ୍ଡିଟେ ନା ସେମିତି ଆପଣଙ୍କ ସହିତ ବି ଆପଣଙ୍କୁ ବି ଆପଣଙ୍କ ଘର ଲୋକ କି ବନ୍ଧୁବାନ୍ଧବ କିଏ ବି ଭଲ ପାଆନ୍ତିନି ଏଟା ଆପଣ ଜାଣିଚନ୍ତି ନା ନାଇଁ?
ହଁ ସେଇଟା ତ ମୁଁ ଜାଣିଚି ଆମ ଦିଇ ଜଣଙ୍କୁ ଗା ଆମ ଘରେ କେହି ବି ପସନ୍ଦ କରନ୍ତିନି। ଖାଲି କାମ ପ‌ଇଲେ ଏ ରୂପା କାମ ସ‌ଇଲା ପରେ ତୁ କିଏ ନା ମୁଁ କିଏ।
ହଁ କାମ ପଡିଲେ ଖୁସି ରୂପା କାମ ପଡିଲା ପରେ ଫୁଲେଇକି ପୁରା ବଢିଆ ସେ କଥା ହେବେ। ଆପଣ ଗୋଟେ କାମ କରୁନାହାନ୍ତି। ସେ ଯୋଉ ରୋଷେଇ ଘର ଆଡକୁ ଟିକେ ପଳଉନାହାନ୍ତି।
ଆଉ ମୁଁ କଣ କୋହୁଥିଲି ନା।
ଆମେ ମାନେ ବି ନେଏଇଠି ମାଡ ଗୋଳ ଲାଗୁଚୁ। ସିଏ ମତେ ଗୋଇଠା ମାରୁଚନ୍ତି ମୁଁ ତା ଗୋଇଠା ମାରୁଚି। ହାଲୋ। ହାଲୋ। ହାଲୋ ହୁଁ। ହାଲୋ। ହ୍ୟାଲୋ।